ହ୍ୟାଲୋ।
ହ୍ୟାଲୋ।
ଶୁଭା ଯାଉଛି ନା ଠିକ୍ ସେ?
ହୁଁ ଶୁଭୁଛିି।
ହୁଁ ମତେ ବି ଶୁଭୁଛି।
ହୁଁ ହୁଁ କଣ କରଛି? ଏବେ ଟିକେ ଖାଉଥିଲି ଟିକେ ଟିଫିନ୍।
ଆଚ୍ଛା ଆଚ୍ଛା। ବରା ଟିକେ ଖାଉଛି ଆଉ। ଆଉ ଏଇନେ ଟିଫିନ ଖାଇଦେଲ ତ ଭାତ କେତେବେଳେ ଖାଇବ?
ମାନେ କଣ ହଇଛି ଚାଲ ବାଟା ଲେଟ ହଉଛି।
ହୁଁ ହୁଁ ଆଚ୍ଛା ଆଚ୍ଛା। ଭୋକ ଲାଗୁଛି ସେଟା ପାଇଁ ଏତେବେଳେ ଟିଫିନ ଖାଇ ଦଉଛ ଆଉ। ଆଚ୍ଛା ଦଶଟା ପରେ ତାହେଲେ ଖାଇଲା ବେଳେ ନେଇକି।
ହଁ ଦଶଟା ଦଶଟା କହୁଛ ଆମେ ଏଗାରଟା ବି ହେଇଯାଉଛି।
ଆଚ୍ଛା।
ହୁଁ ଆ ଯେ ଏମତି ଦଶଟା ପରେ ଆଉ।
ଆଚ୍ଛା କଣ ରୋଷେଇ ଚାଲିଛି?
ଆଜି ସୋୟାବିନ୍ ବଡ଼ି ଯୋଉ ଆଳୁ ପିଆଜ ମାନେ ମିକ୍ସ। କରିକିନା ଗୋଟେ ଭଜାଟେ। ଆଉ ଡାଲି ଭାତ।
ଆଉ ଡାଲି ଭାତ। ଆଚ୍ଛା ଆଚ୍ଛା। ଆମର ବି ଭାତ ଡାଲି ଆଳୁ ବାଇଗଣ ଭଜା। ମୁଁ ଗରମ୍ ମାନେ ଖାଇବାକୁ ଟିକେ ସେତେ ଇଚ୍ଛା ଲାଗେନି ଗରମ ଭାତ ମାନେ ଉ ସକାଳ ବେଳେ ଯୋଉଟା ରୋଷେଇ ଥିଲାନି କି ସେଟା ହିଁ ପଖାଳ ଖାଇବା ଭଲ ଲାଗେ।
ହଁ ଠିକ୍ ସେଇଟା ହିଁ ଭଲ।
ଖାଇବା ସେଟା ମଜା ଲାଗେ ସେଟା ଖାଇବାକୁ। ମାନେ ଗରମ ଯେମିତି ହୋଉଚି ହୁଁ।
ଦହି ଟିକେ ପକେଇଦିଅ ଆଉ କଣ ଗୋଟେ ଭଜା ଟେ କରିକି ଖାଇଦିଅ।
ହୁଁ ହୁଁ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି ଭଲ ଅଛନ୍ତି ମାନେ ଚାଲିଚି ଏମତି ଟିକେ ଟିକେ ତ ଥଣ୍ଡା ଛି ନା।
ନାଇଁ ହୁଁ ହୁଁ ହୁଁ।
ହୁଁ ତମ ଘରେ?
ହୁଁ ଆମର ବି ସବୁ ଭଲ ଅଛନ୍ତି ଏବେ। ଆମର ବି ସେମିତି ଦେହ କ ଦେହ କଣ ଆଜି ଭଲ ଥିବ ଆଉ ଟିକେ ପରେ ଦେହ ହେଇଯାଉଛି। ସେମତି ତ ଲାଗି ରହିଚି ଆଉ।
ହୁଁ ଖରା ଦିନ ନା ପୁଣି
ହୁଁ। ଖରା ଦିନ ପେଟ ବି ଗରମ ହେଇଯାଉଚି। ସେଇଟା ପାଇଁ ଦେହ ଖରାପ ହେଇଯାଉଚି ବେଳେବେଳେ।
ପେଟ ତ ପୁରା ଗରମ ହେଇଯାଉଚି ପୁରା କେମିତି। ମାନେ ଯେତେ ବି ପାଣି ପିଅ ସେ ପେଟ ଗରମ ହୋଉଛି ଏକା।
ତାପରେ ବର୍ଷା ବି ହୋଉଚି ବେଳେ ବେଳେ ଆଜି ବି ସକାଳୁ ମାନେ ଆ ପାଞ୍ଚ ମିନିଟ ଟିକେ ବର୍ଷା ବର୍ଷା ଯଦି ଟିକେ ହୁଁ ଅଧିକ ଟାଇମ୍ ହେଲେ ବି ଟିକେ ଦିନ ବେଳା ଟିକେ ଗରମ ଲାଗନ୍ତା। ସେ ମାନେ ଗରମ ଟିକେ କମ୍ ହୁଅନ୍ତା କିନ୍ତୁ ବର୍ଷା ବି ମାନେ ହୋଉନି ନା ଆଉ।
ହଁ ଆଜି ହେଇଚି ନା ନାଇଁ?
ନା ଆଜି ସକାଳୁ ମାନେ ପୁରା ମୁଁ ସକାଳୁ ହିଁ ଉଠିଥିଲି ସେତେବେଳେ ଟିକେ ମେଘୁଆ ପାଗ ହେଇକି ଥିଲା ଆଉ ଟିକ ଟିକେ ପାଞ୍ଚ ଦଶ ମିନିଟ୍ ଟିକେ ବର୍ଷା ହେଲା। ବେଶୀ ନୁହେଁ ଜଷ୍ଟ ମାନେ ଟୋପା ଟୋପା ହିଁ ବର୍ଷା ହେଲା କିନ୍ତୁ ଭା ତି ରେ ବର୍ଷା ଟିକ ଭଲସ ଯଦ ହୁଅନ୍ତା ଦି ତିନି ଘଣ୍ଟା ତାହେଲେ ଦିନ ଯାକ ଟିକେ ଶାନ୍ତି ଲାଗନ୍ତା। କିନ୍ତୁ କଣ ହେବ ପୁଣି ତାପରେ ଘଣ୍ଟାଟେ ଗଲା ପରେ ମେଘ ଢାଙ୍କିଥିଲା ଫୁଣି କେମିତି ଖରା ହେଇକି
ହୁଁ ହୁଁ।
ମାନେ କଣ ହୋଉଚି ଦେଖ ମାନେ ଆଗରୁ ଗୋଟେ ସମୟ ଥିଲା ଯେ ଦେଖ ମାନେ ଆମର ମାନେ ଜେଜେବାପା ମଳରେ ଯୋଉ ସମୟ ଥିଲା ନାଇଁ କି ସେତେବେଳେ ମାନେ ଦେଖ ବର୍ଷା ଟାଇମ୍ ରେ ବର୍ଷା ହୋଉଥିଲା ଖରା ଟାଇମ୍ ରେ ଖରା ହୋଉଥିଲା ମାନେ ଦେଖ ଏଇନେ ଆମର ତ ଛଅଟା ଋତୁ ଅଛି କିନ୍ତୁ ଆମେ କଣ ଅନୁଭବ କରୁଚେ କେବଳ ତିନିଟା ଋତୁ ତୁ କ ଅନୁଭବ କରୁଚୁ ନା ବର୍ଷା ଖରା ସହିତ ଅନୁଭବ କିନ୍ତୁ ମାନେ ଦେଖୁ ତିନିଟା ହେଲେ ଏଇଟା ଚାରି ମାସ ସେଟା ଚାରି ମାସ ସେଟା ଚାରି ମାସ ଏମିତି ବା କଥା ଦିନେ ନା ଦେଖ ବର୍ଷା ମାନେ ରେଗୁଲାର ଚାରି ମାସ ହୋଉଚି ନା ଖରା ହୋଉଚି ରେଗୁଲାର ଚାରି ମାସ ନା ସି ତୋ ପିଲା
ଶୀତ ହେଉଚି ସବୁ ମିକ୍ସ ହେଇଯାଉଚି।
ସବୁ ମିକ୍ସ ମାନେ ଦେଖ ପ୍ରବଳ ଖରା ହଉଥିଲେ ବି। ହୁଁ ହଠାତ୍ କୁ ଜୁଆର ଫୁଆର ଉଠିକି ଦେଖ ବାତ୍ୟା ହେଲା ବେଳେ ବର୍ଷା ହେଇଯାଉଜି।
ନା ଶୀତ ଟାଇମ ରେ ଶୀତ ବର୍ଷା ଟାଇମରେ ମାନେ ଚାଷ ବାସ ପାଇଁ କୃଷକ ନିର୍ଭର କରି। ଥିବେ କିନ୍ତୁ ବର୍ଷା ହବନା। ନା ଆକ୍ଚୁଆଲି ସେଥିପାଇଁ ମଣିଷ ହିଁ ନିଜେ ହିଁ ଦାୟୀ ସେଥିପାଇଁ। ସେଇଟା ପୁରା ମାନେ ଆଗକୁ ଯଦି ଶହେ ବର୍ ଚାକୁ ଯଦି ଦେଖ ବା ମାନେ ମାନେ ଆଉ ହବ ହିଁ ନାହିଁ ମାନେ। ଯୋଉ କୃଷକ ମାନେ ଚାଷ ଉପରେ ନିର୍ଭର କରିଛନ୍ତି ମାନେ ସେମାନେ ବି ଆଉ ନିର୍ଭରଶୀଳ ହେଇପାରିବେ। ହଁ ସବୁ ମାନେ ସେଥିପାଇଁ ମଣିଷ ହିଁ ନିଜେ ଦାୟୀ ଯେ ବାୟୁ ଦୂ ସିତ ହଉଚି ତାପରେ ଉଁ ସଠିକ ସମୟରେ ଯଉଟା ହବା କଥା ସେଟା ହଉନି ଜଙ୍ଗଲ।
ହଉନି ହନ୍ତ ହଁ। ମେନ୍ ସେଇଟା ହିଁ ମେନ୍ ସେ ଗଛ କଟା ପାଇଁ ଏକା ଏତେ ସବୁ।
ସେ ନାଇ ସବୁ ସେଟା ମାନେ ଆଗୁରୁ। ହଁ ସହରରେ ଥିଲା ସେମିତି କିନ୍ତୁ ଏ ଗାଁ ଗହଳିରେ ମଧ୍ୟ କଣ କି ମାନେ ଘର ତିଆରି କର। ପାଇଁ ଜଙ୍ଗଲ କଟା ହଉଚି ରୋଷେଇ କରିବା ପାଇଁ କାଠ ଜଙ୍ଗଲ କଟା ହଉଛି। ମାନେ ବିଭିନ୍ନ କାମ ପାଇଁ ନାଇଁକି ଜଙ୍ଗଲ କାଟିବା ମାନେ। ଏଂ ଶହେ ବର୍ଷ ପଛକୁ ଯଦି ପଳେଇବ ତାହେଲେ ମାନେ ଆମର ପୃଥିବୀଟା ପୁରା ଉ ଗୋଟେ ସ ସବୁଜ ରଙ୍ଗରେ ହେଇକି ଥିଲା ଏବେ ମାନେ ଧୀରେ ଧୀରେ ଧୀରେ ଧୀରେ ସେଗୁଡାକ ସବୁ କମି ଆସିଲାଣି।
ହୁଁ କମି ଆଇଲାଣି।
ଆମ ଆଖ ପାଖରେ ଯେତିକି ପର୍ବତ ଜଙ୍ଗଲ ଥିଲା ନାଇଁ କି ଯେତିକି ଗଛ ଆମେ ଦେଖୁଥିଲୁ ମାନେ ସେଗୁଡାକୁ ଧୀରେ ଧୀରେ କାଳକ୍ରମଶରେ। କମି ଆସିଲାଣି ସେ ଗଛ ଜାଗାରେ ମାନେ ଘର ଦୁଆର। ତିଆରି ହେଲାଣି।
ହଁ ଠିକ ଆଉ ହଁ ରୋଡ ଯାକ ହଉଛି କି ନାଇଁ। ନୂଆ ନୂଆ ରୋଡ ଯାକ ବନା ହଉଚି।
ନୂଆ ରୋଡ଼ ହଉଚି ଯାହା ଦ୍ଵାରା କି ଗଛ କଟା ହଉଛି ସେ। ଆ ସେଟା ଠିକ ଅଛି ହଁ ସେଟା ରୋଡ ବନେଇିବା କୁ କିନ୍ତୁ ମଣିଷ ଏମିତି। ଇ ମାନେ ନିଜର ଦରକାର ପାଇଁ ମଧ୍ୟ ଦେଖ ଗଛ କାଟି ଦିଏ ସିଏ।
ହୁଁ ଆହୁରି ଲଗେଇବା କଥା ନାହିଁ।
ଛୋଟ ଜିନିଷ ହଁ ଆଉ ଆମେ ଗଛ ଠିକ ଅଛ ଯଦି ଗଛ ଗୋଟେ କାଟିଲ। ତାହେଲେ ତା ବଦଳରେ ଉଁ ଦଶଟା ଗଛ ଲଗେଇବା କଥା କିନ୍ତୁ ମଣିଷ କଣ କି ଗଛ କା ନ୍ୟାଚୁରାଲ ଜିନିଷ କିଏ କଣ କହିବେ ସେମିତି ଭାବିକି।
ଏତିକି ଆଉ ଭାବୁନାହାନ୍ତି ଖାଲି। ମାନେ ସ ଲଗେଇଆ ଲୋକ ଲଗଉଚନ୍ତି।
ଲଗଉଛନ୍ତି କିନ୍ତୁ ତାର ବାୟୁ ପ୍ରଦୂଷଣ ବି। ମାନେ ବହୁତ ବାୟୁ ପ୍ରଦୂଷଣ ହଉଜି ହେଲା ମାନେ ଏଇନେ ଯଉ ଯାନବାହାନ ଦେଖ ଆଗରୁ ସେଠି ଯାନବାହାନ ନଥିଲା ଏବେ ଘର ଘର ଏବେ। ବାଇକ୍ କାର ଏମିତି ସବୁ ଗାଡି ହୁଁ। ମାନେ ଆଗୁରୁ ଲୋକ ଥିଲେ କି ମାନେ ଦେଖ ଦଶ ପନ୍ଦର କିଲୋମିଟର ମଧ୍ୟ ମାନେ। ଯଦି କଣ କାମ ଥିବ କହିଲେ ନାଇଁ କି ଚାଲିକି ଯାଉଥିଲେ ଯାହାଦ୍ୱାରା କି ଦେହ ବି ଭଲ ରହୁଥିଲା। ହଁ ମାନେ ସାଇକେଲରେ ଗଲେ ଚାଲିକି ଗଲେ ବି ସେୟା ଗୋଟେ ମାନେ। ଏକ୍ସରସାଇଜ୍ ହେଲା ଭଳିଆ ମ ଆଉ ସେଥିପାଇଁ ସେମାନେ ସୁସ୍ଥ ବି ରିହିପା ଏବେ ଆମେ ମାନେ ଗୋଟେ କିଲୋମିଟର ଗଲେ ମ ଆମେ ଗୋଟେ ଗାଡି ଉପରେ ନିର୍ଭର। ସାଇକେଲ ତ ମାନେ ଭୁଲି ଗଲେଣି ଲୋକ। ହୁଁ ସେ ସେମାନେ ମାନେ ଅଳ୍ପ ଖାଇଲେ, ପୁଷ୍ଟିକର ନ ଖାଇଲେ ବି ସେଇଟା ପର ଏଇନେ ଲୋକଙ୍କର କଣ କି ମାନେ ଆମେ ସବୁ, ଅନ୍ୟ ଉପରେ ନିର୍ଭର ରହିଲା ଭଳିଆ ହିଁ ରହିଲୁ। କୁଆଡେ ଗଲେ କି ଗାଡି ନହେଲେ ଯିବା ନାହିଁ। ହେ ଚାଲିବନି ଟୋଟାଲି, ହୁଁ ଟିକେ ଚାଲିଲେ ହାଲିଆ ଲାଗୁଛି। ସେ ଏ ଯାହା ଦ୍ଵାରା କଣ କି ଯାହାଦ୍ୱାରା କଣ କି ମାନେ ଦେହ ବି ଅସୁସ୍ଥ ରହୁଛି। ତାପରେ ଗାଡ଼ି ମ ବାରମ୍ବାର ବାରମ୍ବାର ଚଲିବା ଦ୍ଵାରା, ବାୟୁ ପ୍ରଦୂଷଣ ବି ଅଛି ଯାହାଦ୍ୱାରା କି ଆମର ଯୋଉ ଆଟମୋସ୍ଫିୟର ଲେୟାର ଅଛି, ସେଟା ବି ଧୀରେ ଧୀରେ ଅ ଜନ୍ ଲେୟର ଯଉଟା ସେଟା କମି, କମି, କମି, କମି ଆଉ ସେଇଟା ରହିଲେ ହିଁ, ମାନେ ଖରା ର ତାପମାତ୍ରା ଟା କମ ରହିବ, କିନ୍ତୁ ସେଟା ଯେତେବେଳେ ଡିପ୍ଲେଟ ହେଇଯିବ
ସେଟାକୁ ସେ ରଖୁଛି ଆକଚୁଆଲି।
ସେଇଟା ରଖିପାରୁଛି, କିନ୍ତୁ କାଳକ୍ରମ ଅନୁସାରରେ, ଯେତେବେଳେ ବାୟୁ ପ୍ରଦୂଷଣ ଟା ଅଧିକ ହେଇ ହେଇଯିବ, ମାନେ ତାର ଯୋଉ ପାବାଟ ଅ ସେଟା ବି ଧୀରେ ଧୀରେ ଲେୟରଟା କମି କମି ଗଲେ, ଯାହା ଦ୍ୱାରା କି ସୂର୍ଯ୍ୟ ଉତାପଟା ମାନେ ପ୍ରତିିବର୍ଷ କିଛି କିଛି, ବଢି ବଢି, ବଢି ବଢି ସିଧା ପଡିବ ନା।
ସିଧା ପଡିବ, ସିଧା ପଡ଼ିଲେ ଆମର ସ୍କିନ୍ ଉପରେ ପୁରା ପ୍ରଭାବ ପଡିବ।
ପ୍ରଭାବ ପଡିବ, ନାଇ ପଡୁଛି ବି ଏବେ ବି ପଡୁଛି ମାନେ ଆମେ ଯେତେବେଳେ ଛୋଟ ଥିଲୁ, ମାନେ ଏତେ ଖରା ଆମେ ଅନୁଭବ କରୁନଥିଲୁ, କାହିଁକିନା ଆମେ ବାରଟା, ଘଣ୍ଟେ ଖରାରେ ମଧ୍ୟ ଆମେ, ଶନିବାର ଆମର ସକାଳୁ ସ୍କୁଲ। ହୁଏ ନା ଶନିବାର ସକାଳୁ ସ୍କୁଲ ଟି, ଆମେ ସ୍କୁଲ ରୁ ମନେ ପଡୁଛୁ ସେତେବେଳେ କଥା, ମାନେ ସ୍କୁଲ ରୁ ଆସି କି ଆମେ ମାନେ ଗାଧେଇ ଦେଇକି ବି ଆମେ, ଖରା ବେଳେ ଘଣ୍ଟେ ଦିଟା ଖରାରେ ମଧ୍ୟ ଆମେ ଖେଳୁଥିଲୁ। ସେତେବେଳେ ଜଣାପଡ଼ୁନଥିଲା ଖରା କଣ, ହଁ ଖେଳିବାକୁ ଯାଉଥିଲେ। କିନ୍ତୁ ଏବେ କଣ କି ମାନେ ଦଶଟା ହେଲା ମାନେ, ଖରା ଏତେ ତାପମାତ୍ରା ବଢ଼ିଯାଉଛି, ଖରା ଏମିତି ହେଉଛି ଦ୍ୟାଟ୍ ପ ଆଉ ଘରୁ ବାହାରିବା ପାଇଁବି ଇଚ୍ଛା ଲାଗୁନି।
ହୁଁ ଇଚ୍ଛା ହଉନି, ଆଉ ବା ଚାଲି ପାରିବନି ରାସ୍ତାରେ।
ହୁଁ।
ଯେଉଁ ରେଟ୍ରେ ଖରା ହେଉଛି
ତାପରେ ପ୍ରତି ଘରେ ମାନେ ଦେଖ ଯାହା ଘର ପାଖରେ ଯଦି ବଡ ଗଛ ଥିବ। ନା କଣ କହିଲେ ହିଁ ଟିକେ, ଭଲ ଲାଗୁଥିବ ମାନେ ଗଛ ତଳେ ଟିକେ ରହିଲେ ଶାନ୍ତି ଲାଗୁଛି, ମଣିଷ ନିଜେ ଜାଣୁଛି ଯେ ଗଛ ତଳେ ରହିଲେ ଶାନ୍ତି ଲାଗୁଛି ଆଉ ଟିକେ ହେଲେ।
ସେୟା
ସେୟା ହୁଁ
ଗଛ ଲଗେଇବା କଥା, ଗଛ ଲଗେଇଲେ ଟିକେ ସବୁ ଜିନିଷ ମାନେ ବାଲାନ୍ସ ରହିବ ଟିକେ।
ମୁଖ୍ୟତଃ ଆମକୁ ଉଁ ମାନେ ଅମ୍ଳଜାନ ଯୋଉଟା କି ମାନେ ମଣିଷର ଜୀବନ ସେଟା ଆମ ପାଇଁ ଅମ୍ଳଜାନ ମିଳିବ ଗଛ ଲଗେଇବାରେ ବହୁତ ଉପକାର ବି ହେଇଥାଏ, ଖାଲି ଅମ୍ଳଜାନ ବୋଲି ନାହିଁ ମାନେ ମଣିଷ ଦେଖ ଖରାରେ କୁଆଡ଼େ ଗଲେ ଗଛ ଛାଇ
ହଁ ସିଏ ତ ପୁଣି ପ୍ରଡ୍ୟୁସ କରୁଛି ନା ଦଉଛି। ଆଉ ତାପରେ ପୁଣି ଯୋଉ ଉଁ କାର୍ବନ ଡାଇଅକ୍ସାଇଡ ଅଛି ସେଟାକୁ ତ ସେ ନିଜେ ନେଉଛି। ସେଇଠୁ ସେଇଟା ଆମର ହେଲା ହଁ।
ହୁଁ ସେଇଟା ପାଇଁ ମାନେ ପ୍ରତ୍ୟେକ ମଣିଷକୁ ମାନେ ଗଛ ଲଗେଇବା ଦର୍ କାର, ମୁଁ ବି ଲଗେଇଛି ମାନେ ବହୁତ ବଡ ଗଛ ଲଗେଇଛି।
ତମ ଲଗେଇଚ ଗଛ?
ଗଛ ମାନେ କଣ ହଁ ମୁଁ ଗଛ୍ ଲଗେଇଛି ବହୁତ ମାନେ ଛୋଟବେେଳେ ଲଗେଇଥିଲି ଏବେ ବି ଗଛ ଅଛି ମାନେ ଆମ୍ବ ଗଛ ତିନି ଚାରିଟା ଲଗେଇ ଥିଲି ଏବେ ଆମ୍ବ ଗଛ ଗୁଡାକ ବଡ଼ ହେଇଲାଣି। ପିଜୁଳି ଗଛ୍ ଗଛ ଲଗେଇଥିଲି, ମାନେ ଜେଜେବାପା ଯୋଉ ଟାଇମରେ ଥିଲେ, ସେ ଟାଇମରେ ଆମେ ମିଶିକି ଗଛ ଲଗେଇ ଥିଲୁ, ମାନେ ସେଗୁଡାକ ବଡ ବି ହେଲାଣି ଗ ଛ, ଏବେ ପିଜୁଳି ଗଛ, ଆମ୍ବ ଗଛ, ଜାମୁ ଗଛ ଲଗେଇଥିଲୁ। ତାପରେ ଡାଳିମ୍ବ ଗଛ। ହୁଁ, ଫଳ ଫଳ ବି ମିଳୁଛି ତାପରେ ଗଛ ଛାଇ ବି ହଉଛି। ତାପରେ ଘର ପାଖରେ ଗଛ ଥିଲେ କିରି ମାନେ ଅଧିକା ଗରମ ବି ଜଣା ପଡେନି ନା।
ହଁ ଠିକ୍। ହଉ।
ହଉ ଦଶ ମିନିଟ୍ ସମୟ ଦେଇଥିବାରୁ ବହୁତ ଧନ୍ୟବାଦ। ହଉ ରଖୁଛି ହୁଁ। ହୁଁ।